ହ୍ୟାଲୋ।
ହଁ।
ଗୁନୁ
ବଇଚି। ହଁ ହଁ। ପଢା ହେଲା ଆମ ସାର ଆସିଥିଲେ। ସାଙ୍ଗମାନେ ସବୁ ଆସିଥିଲେ ପଢ଼ା ହେଲା।
ହଁ ଆଉ ନୂଆ ନୂଆ କଲେଜ ଆଉ ତୋର କେତେଟା ସାଙ୍ଗ ହେଲାଣି?
ଚାରି ପାଞ୍ଚଟା। ହଁ।
ଆଉ ସବୁ କଣ ପାଖାପାଖି ପିଲା ନା ଦୂର ବାଟ ପିଲା ମ? ହଁ।
ହଁ। ହଁ ପଚାରିଲେ। ହଁ ସବୁ ଭଲ। ହଁ। ଭଲ ଲାଗିଲା।
ଭଲ ଲାଗିଲା? ତାହେଲେ ଆଜି ତୋ କଲେଜରେ ଫାଷ୍ଟ ଡେ ଥିଲା। ଅ ହଁ।
ହଁ ଆମ କଲେଜ ପାଖରେ ଗୋଟେ ଗୋଟେ ମନ୍ଦିର ଥିଲା ଶିବ ମନ୍ଦିର ଆମେ ଯାଇଥିଲୁ ବୁଲିବାକୁ।
ଭଲ ମନ୍ଦିର?
ହଁ।
ଆଉ ମନ୍ଦିରରେ ଲୋକ ଭିଡ ହଉଛନ୍ତି?
ନା ବେଶୀ ନାହିଁ ଅଳ୍ପ ଯିବା ଆସିବା ହେଇପାରିବ। ନନା ସବୁ କହିଲେ ପ୍ରତକ୍ଷ ଠାକୁର। କୁର ଏମିତି ସବୁ ଲୋକ ମାନନ୍ତି ସବୁ କହିଲେ ଆଉ। ହଁ।
ଆ ହ ଆଉ ତୋ ବାବା?
ବାବା ଯାଇଛନ୍ତି ମେଡ଼ିକାଲ। ଏଇ ମାମା ମାମୁ ର ଦେହ ଭଲ ନାହିଁ ତ ଯାଇଛନ୍ତି। ହଁ କଣ ଦେହ ଭଲ ନାହିଁ କଣ ଗୋଟେ ଗାଲରେ ଉଠିଛି ତ ଯାଇଛନ୍ତି ଦେଖେଇବା ପାଇଁ।
ହଁ ଆଉ ତୋ ମାମା କଣ କରୁଛି?
ମାମା ସେପଟେ କଣ କରୁଛି ଆ। ହଁ।
ଆଉ ତତେ ବାବୁନା ସେଦିନ ବାଡେଇଲା ଆଉ ତୁ ତାକୁ କିଛି କହିଲୁ
ହଁ କହିଲି ସେ ବାଡଉଛି ଆଉ କଣ କରିବି? ନା ଆଉ ଶୋଧୁ ନାହିଁ।
ସେଇଆ ପାଠ ପଢୁଛୁ? ଆଉ ଭଲ କଥାବାର୍ତ୍ତା କରିବୁ ନା ଆଉ। ଆଉ ମୂର୍ଖଙ୍କ ଭଳିଆ କଥାବାର୍ତ୍ତା କରୁଛୁ।
ନା ନା।
ଆଉ ତ ଗେଟେଇ ମାଉସୀ ବାହାଘରକୁ ଯାଇଥିଲୁ କଣ ଖାଇଲ?
ଖାଇଲୁ ସବୁ ଭାତ ଡାଲି ଖଟ ଖଟା ଖିରି ଆଉ ସବୁ ଖାଇଲୁ ଆଉ ଆଇସ୍କ୍ରିମ୍ ଗୁପଚୁପୁ।
ହଁ ଆଉ ତାଙ୍କ ରିସିପସନରେ ଯାଇଥିଲ? ଆ ତା ଜ୍ୱାଇଁ ଟେ ଭଲଟେ?
ଭଲ। କଥାବାର୍ତ୍ତା ହୁଏ ତୋ ସାଙ୍ଗରେ ହଁ। ନାଇଁ ଯାଇନୁ। ତୋ ଶାଶୁ ଶଶୁର ସବୁ କେମିତି ଭଲ ହେଲା ହୁଁ ଦେଟେଇ ଆସି ନାହିଁ ଘରକୁ ହଁ ଦି ତିନ ତିନି ଥର ଆସିଗଲାଣି ବୁଲିକି ହୁଁ ହଁ ବାବୁନା କଣ କରୁଥିଲା ବାବୁନା ସ୍କୁଲ ଯାଇଥିଲା ଆସି ଆସିଲାଣି କଣ କରୁଛି ବୋଧେ ଆଉ ଖାଉଥିବ ପିଉଥିବ ଆଉ । ଆ ଟିଉସନ ଯିବନି ଟିଉସନ ଆଜି ମୋର ଛୁଟି
ଛୁଟି
ଆଉ ବାବୁନାର ବାବୁନାର ଖୋଲା ବର୍ଷା ପକଉଛି ଛାଡିଲେ ଯିବ ଆଉ
ତତେ ଗୋଟେ ପ୍ରଶ୍ନ ପଚାରିଲୁ କହିଲୁ ଦେଖେଆ ତୁ ପାଠ ପଢୁଛୁ ତତେ ଆସୁଚି କି ନାଇଁ
ହଉ
ହିଲୁ ଅଯୋଧ୍ୟାର ରାଜାଙ୍କ ନାମ କଣ?
ତୋର ନାମ କଣ?
ଆ କେତେଟା ପୁଅ ଥିଲେ ଦଶରଥର ଅ କେତେଟା ପୁଅ ଅ ଥିଲେ
ଦଶଥର କେତେଟା ପୁଅ ଥିଲେ ପାଞ୍ଚଟା
ପାଞ୍ଚଟା କଣ ତ ମାମା ଗୋଟେ ଜନ୍ମ କରିଦେଇଥିଲା କି
ମାମା ଗୋଟେ ଜନ୍ମ କରିଦେଇଥିଲା ଚାରିଟା ଚାରିଟା
ତାଙ୍କ ନା କଣ କଣ?
ତାଙ୍କ ନାଁ ରାମ ଅ ଲକ୍ଷ୍ମଣ ଶତୃଘନ ଆଉ ଗୋଟେ କଣ ଗୋଟେ ମନ ନାହିଁ ଭରତ ଭରତ
ରାମଙ୍କ ସ୍ତ୍ରୀଙ୍କ ନାଁ କଣ?
ସୀ ସୀତା
ଆଉ ଦଶ
ଆଉ ଦଶରଥର କେତିଟା ରାଣୀ ଥିଲେ ଏ ଏ ତିନିଟା
କଣ କଣ?
ଗୋଟେ କୌଶଲ୍ୟା ଆଉ ଗୋଟେ କୈକେଇ ଆଉ ଗୋଟେ ସୁମିତ୍ରା
ହଁ ଆଉ କହି
ଆଉ କୈକେଇର ଦାସୀ ନାକଣ କୈକେଇର ଦାସୀ ନା ହେଲା ମନ୍ଦଦୋରି ।
ମନ୍ଦଦୋରି ମନ୍ଥରା
ମନ୍ଥରା ହଁ ମୁଜାଣିନାଇ ରାବଣ ସ୍ତ୍ରୀ ନାଁ କଣ କେଜାନି କଣ ମନ୍ଦ ଦରି ମନ୍ଦ ଦରି ହଁ
ଓ ରାମ କେତେ ବର୍ଷ ବଣକୁ ଯାଇଥିଲେ?
କେତେ ବର୍ଷ ବଣକୁ ଯାଇଥିଲେ ଚଉଦ ବର୍ଷ
ରାମ ଯେତେବେଳେ ବଣକୁ ଗଲେ ତା
ରାମ ଯେତେବେଳେ ବଣକୁ ଗଲେ ତାଙ୍କ ସାଙ୍ଗରେ କିଏ କିଏ ଯାଇଥିଲେ ଲକ୍ଷ୍ମଣ ଆଉ ସୁୁସିତା
ହଁ ଜାଣିଛି ଆଉ ମୁଁ କେ ପାଠ କିଛି ଆ
ଜାଣିଛି ଆଉମୁ କହୁଛି ପାଠ କିଛି ଆସୁନାହି ହଁ
ଭାଇ କୋଉଠି ପଡୁଛିବେ ତୋ ରାହୁଲ ଭାଇ
ରାହୁଲ ଭାଇ ଯାଇଛି କଲେଜ
ରାହୁଲ ଭାଇ କଣ ପେଟ ଥଲ ଥଲ କରିକି
ପେଟ ଥଲ ଥଲ କରି
ଆଁ
ଆ ଆଉଛି ଆଉ
ହଁ ଆଉ କଣ ଖାଇଥିଲୁ ଆଜି?
ଖାଇଥୀଲୁ ଆଜି ଭାତ, ଡାଲି, କୋବି ଭଜା, ଆଉ କୁନ୍ଦରିୀ ଭଜା।
ଆଉ ସକାଳେ କଣ ଖାଇଥିଲୁ?
ସକାଳେ ଖାଇଥିଲି ଚାହା, ବିସ୍କୁଟ, ସେଉ, ଚୁଡ଼ା।
ହ
ହୁଁ।
ଆଁ। ଆଉ ତୁ ତ କୁନ୍ଦୁରି ଭଜା ଖାଇନ ଥବୁ?
ନା।
ଆଉ ତୁ କଣ ଖାଇଲୁ?
ଆଉ ତୁ କଣ ଖାଇଥିଲୁ ତାହେଲେ ? ଆଳୁ ଚଟଣି ଭାତ ଖାଇଲୁ?
ଆ
ଉଁ?
ହଁ।
ଆଉ ବାବୁନା ଭଲ ପଢୁଚି ନା ତୁ ଭଲ ପଢୁଚୁ? ଦି ଜଣ ଯାକ ପଢୁଚୁ ଆଉ ଭଲ। ଆଉ ତୁ କଣ ରିଲସ କରୁଚୁ? ଆରେ ତୁ କୋଉ ଗୀତରେ ଭଲ ରିଲସ କରୁଚୁ? ସବୁ ଗୀତରେ?
ଏ
ଆଉ ଗୋଟେ ଭଲ ଗୋଟେ ଗୀତ ଗୋଟେ ବଲିଲୁ ଦେଖିବା କୋଉ ଗୀତ ଟା ବୋଲୁଚୁ ଗୋଟା? ଏ ଆସି ନେଇ ଗୀତ।
ଆଉ
ନା।
ହଁ ଆମର ଆଜି ଦିିଟା ଗୁଣ୍ଡୁଚି ମୂଷା ଦେଖିଚୁ? ଗୁଣ୍ଡୁଚି ମୁଷା ଦେଖିଚୁ ଆଉ ତୋ କତ୍
କଥା ହେଇସାରିଲେ ଦେଖିବୁ।
ହଁ ହଁ। ହ୍ୟାଲୋ।
ହଁ କହୁନ।
ହଁ। ଆଉ
ଆଉ ଅଟୋରେ। ହଁ। କି ମାମ ର ତୋର ଆଇଲ? ବାବା ବଡ ବା ବାବା, ବଡ଼ ମାମ, ଭାଇ। ଆଉ ଉଁ ଦେଇ ଅଛନ୍ତି ଆଉ ମା, ଜେଜ।
ଆଉ ତମେ ସେଠି କାଇଁ ରହୁଚ। ତମେ ଏଠି କାହିଁ ରହୁନ?
ସେଟି ଆଈ ର ପୁଅ ନାହାଁନ୍ତି ଆମେ ରହୁଚୁ ଆଉ। ଆଈ ର ପୁଅ ହେଇକି ରହିଚ? ଚୁ ଆଈ ପାଖରେ ଆଉ
ତୋତେ କିଏ ବେଶି ଭଲ ପାଏ। ଆଈ ଭଲ ପାଏ ନା
ଦି ଜଣ ଯାକ।
ଦି ଜଣ ଯାକ?
ହଁ ହଁ। ଦି ଜଣ ଯାକ।
ଫୋନ୍ କଣ ସୁଭୁ ନାଇଁ? ହ୍ୟାଲୋ।
କଉନ। ଏ ଏଇଠି ବା।
ହଁ। ଆଉ ତାହେଲେ ତମେ ଭାଇ ଭଉଣୀ ମରା, ମରି ହଉଛ।
ହଁ ସିଏ ବାଡଉଛି।
ତିଏ ବାଡ ଉଛି ତୁ ଆଉ ବାଡ ଉନୁ।
ନା ମୁଁ ବାଡଉନି।
ତୁ ଖାଲି ସଦ୍ଧୁଛୁ? ହଁ।
କାଲି ନଅଟା ବେଳେ। ହଁ।
ଆଉ।
ହଁ। ହଁ।
ପୁଣି କ
କଣ କହିଲ?
ତୁ ଫୋନ ଥୋଇ ଦଉଛୁ ଖାଲି କୋଉଠି। ଆଉ କଲେଜ୍ ରେ ସବୁ କେତେ ସାଙ୍ଗ ହେଇଲେଣି?
ଚାରି ଛଅଟା ଖଣ୍ଡେ ଆଉ।
ହଁ। ଓ ହ। ଆଉ ତାହେଲେ ତୁ ଆ ରାମ-ଉପରେ ନାଚୁ? କୋଉ ଘିତରେ ନାଚୁ?
ଭଜନରେ। ମୋ ଜଗା କାଳିଆରେ। ଆଉ ସବୁ ଅଲଗା ଜଗନ୍ନାଥଙ୍କର ସମସ୍ତଙ୍କ ଗୀତରେ ଆଉ। ହଁ।
ହଉ ବସିବ କଥା ଆଉ ତୋ ମାମାର ବେଶୀ ବସି ବସି ଘଣ୍ଟା ଗଣୁଛି ନା? ହଁ।
ହଁ ଦେ କହୁଛି । ହଁ ।
ଓ ହୋ । ଆଉ ବାବା କଣ ଆଇଲା ବେଳେ ତତେ ନେଇକି ଆଇଥିଲେ?
ନା ନା ଆମେ ଅଟୋରେ ଆଇଲୁ । କଲେଜ ବାବା ନେଇ କି ଛା ଛାଡିଦେଲେ ଆଇଲା ଆଳୁ ବସରେ ଆଇଲି ଆଉ ।
ବସ ରେ ଏକା ଡର ମାଡୁନି?
ନା ନା ।
ଆ ଟି
ଟିଫନ୍ ସବୁ ଉପମା, ମ୍ୟାଗି ଏଇଗୁଡ଼ା ଆଉ ।
ହୁଁ।
ହଁ।
ତୁ ହେଲେ ପାଠ ପଢୁଛୁ କଣ ନେଇଛୁ ତୁ? ଟାଇନ୍ ।
ହଁ, ହଁ, ହଁ ।
ଓ ହୋ । ତର ସାଇନ୍ସ ତୋର ସହଜ ଲାଗୁଛି ।